ନ ଆସନ୍ତୁ କଣ କରୁଛନ୍ତି?
ଏଇ ବାହାରେ ବୁଲାବୁଲି କରିଛି ଆଉ ଆପଣ?
କିନ୍ତୁ ମୁଁ ବର୍ତ୍ତମାନ ଘରେ ଶୟନ କରିଛି।
ଆଚ୍ଛା ଏତେ ସକାଳୁ ଆପଣ ବୁଲାବୁଲି କଲେଣି?
ହଁ ଆପଣ ଜାଣିଥିବେ ଗ୍ରୀଷ୍ମ ଋତୁ ଆଇଲାଣି।ସକାଳୁ ସକାଳୁ ମଧ୍ୟ ଗ୍ରୀଷ୍ମର ପ୍ରଭାବ ଦେଖାଯାଉଛି। ଯାହା ସେଥିପାଇଁ ବାହାରେ ବୁଲିବା କଥା ଆଉ।
ଆଚ୍ଛା ବନ୍ଧୁ ଉ ଆପଣଙ୍କର ନିତ୍ୟ କର୍ମ ସରିଲାଣିି? ଯେମିତି କିି ଉଁ ଯେମିତି କିି ଦାନ୍ତ ଘଷିବା
ଆଜ୍ଞା ଆଜ୍ଞା ଦାନ୍ତ ଘଷି ମଧ୍ୟ ଖାଇସାରିଲେଣିି।
ଆଚ୍ଛା ଏବେ ଆଉ କଣ କରୁଚନ୍ତି?
ଏଇ ବୁଲାବୁଲି ଏବେ କରୁଛି ବାହାରେ ଆଉ। କଣ?
ବନ୍ଧୁ ମୁଁ ତ ଶୋଇଛି ଏବେ ଉଠିକି ବ୍ରଶ ଦାନ୍ତ ଘଷି ବିଲି ଭାବୁଛି।
ଆଜ୍ଞା ଆଜ୍ଞା। ଆଉ ଦେହ କେମତି ଅଛି? ବନ୍ଧୁ ଦେହ କେମିତି ଅଛି?
ବନ୍ଧୁ ଦେ ବନ୍ଧୁ ଦେ ଦେହ ଭଲ ଅଛି ଆପଣଙ୍କ ଦେହ କିପରି ଅଛି?
ନାଇଁ ମତେ ଅଳ୍ପ ଥଣ୍ଡା ହୋଇଥିଲା ମୁଁ କିଛି ଔଷଧ ଖାଇବା ଫଳରେ ଏ କିଛି ସମୟ ହବ ଏବେ ଟିକେ ଭଲ ଲାଗୁଚି ସେଥିପାଇଁ ବାହାରେ ବୁଲାବୁଲି କରୁଚି।
ଆଚ୍ଛା ବନ୍ଧୁ।ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ଆଜ୍ଞା।
ହୁଁ- ହୁଁ- ହୁଁ।ଆପଣଙ୍କ ଘରେ କିଏ କିଏ ବାସ କରୁଚନ୍ତି?
ମୁଁ ଏବଂ ପିତା ମାତା ଏବଂ ଜଣେ ଭଉଣୀ ବାସ କରିଛନ୍ତି।
ଆଚ୍ଛା ଆପଣଙ୍କର ଉଁ ଘର ଚାରିପଟରେ ଉଁ କିଛି ଉମ୍ କିଛି ଠାକୁର ଘର କିମ୍ବା କିଛି ବଗିଚା ଅଛି କି?
ଆଜ୍ଞା ବନ୍ଧୁ।ଆମ ଆମ ଘର ପାଖରେ ଏକ ଆମ ଗ୍ରାମ ଦେବୀଙ୍କ ମନ୍ଦିର ଅଛି। ଯାହା ଏବେ ତ ନୁହେଁ ଗ୍ରୀସ୍ ଫେବୃଆରୀ ମାସରେ ମାଘ ମାସ ମାଘ ମାସ ଦୁତୀୟ ସପ୍ତାହରେ ଏକ ଯଜ୍ଞ ଆୟୋଜିତ ହୁଏ ତା ତାହା ସମ ଆମ ଗ୍ରାମର ସମସ୍ତ ଲୋକମାନେ ମିଶି ପାଳନ କରନ୍ତି। ତାହା ବହୁତ ଭବ୍ୟ ଭାବରେ ଦେଖାଯାଏ ମଧ୍ୟ। ସେଠାରୁ ଆମ ଗ୍ରାମରେ ଥିବା ଲୋକେ ତାଙ୍କ ବନ୍ଧୁବାନ୍ଧବଙ୍କ ସହ ଆସି ସେ ଯଜ୍ଞ ରେ ଉ ପସ୍ଥିତ ରୁହନ୍ତି। ତାଥେରେ ମଧ୍ୟ କଳସ ଯାତ୍ରା ମଧ୍ୟ ହୁଏ।
ଆଚ୍ଛା ବନ୍ଧୁ କଳସ ଯାତ୍ରା ହବା ସଙ୍ଗେ ସଙ୍ଗେ ଏ ଯେପରିକି ବାଜା, ବାଣ ଏବଂ ଲୋକମାନଙ୍କର ଅ ଗହଳି ଏବଂ ଅ ସେ କୀର୍ତ୍ତନରେ ଆପଣଙ୍କ ଗ୍ରାମ ଉଁ ନାଚି ଉଠୁଥିବ ତ ସତେ ଯେମିତି କି ହୁଁ ଏକ ସୁନ୍ଦର ମନଲୋଭ୍ୟ ମନଲୋଭା ଦୃଶ୍ୟ ତାଙ୍କ ଆଖି ଆଗରେ ଯାଉଚି
ଆଜ୍ଞା ବନ୍ଧୁ ଦେଖନ୍ତୁ ଆମ ଯାହା ବି ହେଲେ ସେ ଆମ ଗ୍ରାମ ଦେବତୀ, ଯେହେତୁ ଆମ ଗ୍ରାମ ଆମ ଦେବତୀ ସବୁ ଲୋକ ମାନେ କିଛି ଦିନ ଆଗରୁ ଆମ କିଛି ଲୋକ ଗ୍ରାମର ଲୋକ ଯାହାଙ୍କୁ ମୁରବୀ ବୋଲି କୁହାଯାଏ, ତା ସେମାନେ ସେ ସମସ୍ତଙ୍କ ଘରୁ କିଛି ସେ ଟଙ୍କା ଗୋଟାନ୍ତି ଯାହାକୁ ଚାନ୍ଦା ବୋଲି କୁହାଯାଏ। କିଛି ଦିନ ପୂର୍ବରୁ ଦିଏ ସେମାନେ ଦିଏ କିଛି ଦିନ ଦିନେ ସେ ସା ତ ଦିନ ପ୍ରାୟ ପନ୍ଦର ଦିନ ଆଗରୁ ଯଜ୍ଞ ପନ୍ଦର ଦିନ ଆଗରୁ ସେମାନେ ସବୁ କାର୍ଯ୍ୟକ୍ରମ ଆର ଆରମ୍ଭ କରନ୍ତି। ଆ କାର୍ଯ୍ୟକ୍ରମ ଅର୍ଥାତ୍। ସେମାନେ ଆୟୋଜନ ଆରମ୍ଭ କରନ୍ତି, ଯେମିତି କିି କାଠ କିଣିବା। ଆଉ ରୋଷେଇଙ୍କୁ ଆ ଚିଠା ଦେବା, ରୋଷେଇ ଚିଠା ରୋଷେଇ ପାଇଁ ବରା କରିବା ଏବଂ ବିଭିନ୍ନ ପ୍ରକାର ସଜାସଜି। ଆମର ସେଠି ମଧ୍ୟ ଏକ ବଗିଚା ଅଛି ଫୁଲ ବଗିଚା।
ଆଚ୍ଛା ବନ୍ଧୁ ମୋର କହିବା କଥା ହେଉଛି କି। ଆପଣଙ୍କ ଗ୍ରାମ ଗ୍ରାମ ଦେବତୀଙ୍କ ପୂଜା ସମୟରେ ଦୂର ଦୂରାନ୍ତରୁ ଲୋକ ଆସିକି ଉପସ୍ଥିତ ହୁଅନ୍ତି, ଆପଣ ଯେପରି କହିଲେ। ତାପରେ ମଧ୍ୟ ଗ୍ରାମକୁ କିଛି ଉ ନିର୍ବାଚନରେ ବିଜୟ କରଥିବା ଆ ଯେପ ଯେପରିକି ନିଜ ଗ୍ରାମ ପଞ୍ଚାୟତର ମୁଖିଆ ଆ ସେଇଭଳି ଭାବରେ ଲୋକ ହଁ ଆମକୁ ଆସନ୍ତୁ ନା ଆସନ୍ତିନି?
ଆଜ୍ଞା ସେତ ଦେଖନ୍ତୁ ଆମର ସେଇ ଯେହେତୁ ସେ ଆମ ଗ୍ରାମର ପଞ୍ଚାୟନ୍ତ ଆମର ସେ ଗ୍ରାମ ଦେବୀଙ୍କ ପୂଜାରେ ଆମର ପ୍ରିୟ ସରପଞ୍ଚ ବିଧାୟକ ମଧ୍ୟ ଆସନ୍ତି। ଯାହା ରହି ସେଠାରୁ ଉପସ୍ଥିତ ରହନ୍ତି।
ଆଚ୍ଛା ବନ୍ଧୁ ତାପରେ କହିବାକୁ ଗଲେ ଉ କହିବାକୁ ଗଲେ। ଏବେ ଆପଣ ସକାଳୁ ଉ ନିଦ୍ରାରୁ ଉଠି ଇ ସାରି ଉ ଖାଇବା ଖାଇ ସାରି ଯେପରିକି ବୁଲିବାକୁ ବାହାରିଗଲେ। ଆଜି ଆପଣଙ୍କର ଦିନ କିପରି କଟିବ ବୋଲି ଆପଣ ଭାବୁଛନ୍ତି ଯେମିତି କେଉଁ କାର୍ଯ୍ୟ କଲେ ଆପଣଙ୍କ ଦିନଟି ଆଜି ସୁଖମୟ ଏବଂ ଉ ସୁଖମୟ ହେବ ବୋଲି ଆପଣ ଭାବୁଛନ୍ତି?
ଦେଖନ୍ତୁ ବନ୍ଧୁ ଏହା ତ କେହି କେହି ଜାଣିିନଥିବେ କି କଣ ହବାକୁ ଯାଉଛି, କିମ୍ବା କଣ ହବ? ଦେଖନ୍ତୁ ଆପଣଙ୍କ ଆପଣ ବାସ ନିଜ କର୍ମ ଯେମିତି କରିବେ ସେମିତି ଫଳ। ପାଇବେ କହିବେ ଲୋକଙ୍କ କଥା ଅନୁସାରେ ଆପଣ ଯେମିତି ବି ଆପଣ ଯେମିତି ଅନ୍ୟଙ୍କୁ ଦେଖିବେ ଅନ୍ୟମାନେ ମଧ୍ୟ ଆପଣଙ୍କୁ ସେମିତି ଦେଖିବେ ସେମିତି। ଆଗକୁ କଣ କହିହବ ଭବିଷ୍ୟରେ କେହି କିଛି ଜାଣିନାହାନ୍ତି। ଭବଷ୍ୟକୁ ଆପଣ ଆପଣଙ୍କ କର୍ମ ମାଧ୍ୟମରେ ଆପଣ ବଦଳେଇ ପାରିବେ। ଏଇଟା ତ ଆପଣ ଜାଣିଥିବେ।
ଆଚ୍ଛା ବନ୍ଧୁ ସେହିପରି ଭାବରେ ମୋର ଆହୁରି ଆହୁରି ଏକ ପ୍ରଶ୍ନ ଅଛି। ଯେଖି ଆପଣଙ୍କ ଗ୍ରାମରେ ଆପଣଙ୍କ ଗ୍ରାମରେ ଯେଉଁ ଲୋକମାନେ ମୃତ୍ୟୁବରଣ କରୁଛନ୍ତି ସେମାନେ କେଉଁଠାରେ ଯାଇକି ତାଙ୍କ ଶବ ସତ୍କାର ହେଉଛି।
ଦେଖନ୍ତୁ ଆମ ଗ୍ରାମ ପାଖରେ ଆମ ଏକ ଶ୍ମଶାନ ମଧ୍ୟ ଅଛି, ଆ ଏକ ବଡ ଅ ଜଙ୍ଗଲ ଅଛି, ତା ମଧ୍ୟରେ ଆମ ଶ୍ମଶାନ ମଧ୍ୟ ସେଇ ରାସ୍ତାରେ ଅଛି ସେଇ ବାଟରେ ସେଠି ଆମର ଯେତେବେଳେ ବି ଯଉ ଲୋକ ମୃତ୍ୟୁବରଣ କରୁଛନ୍ତି ତାଙ୍କ ସହ ସଂସ୍କାର ସେଠ ସେଇଠାରେ ହିଁ ହୁଏ।
ଆଚ୍ଛା ଶବ ଶବ ସତ୍କାର ଶବ ସତ୍କାର ହେବାବେଳେ ଯେଉଁ ଯେଉ ଲୋକଙ୍କର ବା ଯେୋଉଁ ବ୍ୟକ୍ତିଙ୍କର ସବୁ ସଂସ୍କାର ହୁଏ ସେମାନଙ୍କର ଘର ପରିବାର ଲୋକ ସେଠାରେ ଉପସ୍ଥିତ ଥିବେ। ତାପରେ ମଧ୍ୟ ହଁଁ ହଁ। ଲୋକଟି ପଢା ହେବା ସମୟରେ ସେଠାରେ କିଛି ଅସୁବିଧା ଏବଂ ଉ ଅସୁବିଧାର ସମ୍ମୁଖୀନ ହୁଅନ୍ତି ନା ହୁଅନ୍ତିନି।
ଦେଖନ୍ତୁ ଯଦି ଅଧିକରୁୁ ଅଧିକ ବେଗରେ ପବନ ଓଇଲା ତାହେଲେ କିଛି କିଛି ଅସୁବିଧା ହୋଇପାରେ। ନହେଲେ ଅଳ୍ପ ବର୍ଷାରେ ସେଠି କିଛି ହେଇପାରିବ ନାହିଁ କାରଣ ଦେଖନ୍ତୁ ଅ ସରକାରଙ୍କ ବହୁତ ଅ ଏବେ ଆସ ଆସୁଛି ସବୁ ଘର ଗାଁ ଗାଁଙ୍କ ଉନ୍ନତି ପାଇଁ କିଛି ଆସୁଛି ଏବେ ଇଏ। ସେଠି ମଧ୍ୟ ଏକ ମଶାଣିରେ ଶମସ୍ ସ ଶବ ସଂସ୍କାର ପାଇଁ ସଂସ୍କାର ପାଇଁ ସେଠ ଏଠାରେ ମଧ୍ୟ ଏକ ଘର ନିର୍ମାଣ କରାଯାଇଛି। ସେଇ ଘର ମଧ୍ୟରେ ସବୁ ସବ ସଂସ୍କାର ହଉଛି।
ଆଚ୍ଛା ବନ୍ଧୁ, ହୁ ଆପଣ ଯେମତି କହିଲେ ସରକାର ପ୍ରତି ସହାୟତା ହେଉଥିବାରୁ ଏକ ଶ୍ମଶାନ ଘର ହେଇଛି ଆପଣଙ୍କର ସେ ଯୋଉ ଜଙ୍ଗଲ ପଡ଼ିଆ ମଧ୍ୟରେ! ଠିକ୍ ସେହିପରି ଏଇ ଯୋଉ ସମଶାନ ଘର ଆପଣଙ୍କ ଅ ଅଞ୍ଚଳରେ ବା ଆପଣଙ୍କ ଗ୍ରାମରେ କେବେଠୁ ତିଆରି ହେଲାଣି। ହୁଁ
ଏହା ପ୍ରାୟ ପାଞ୍ଚରୁ ଛଅ ବର୍ଷ ତଳେ ତିଆରି ହୋଇଥିଲା।
ଆଚ୍ଛା ବନ୍ଧୁ ତିଆରି ହେବା ସମୟରେ ଯୋଉ ବ୍ୟକ୍ତି ମାନେ ଅ ହ ବ୍ୟକ୍ତି ମାନେ। ମୋର କହିବାକୁ ଆଉ କହିବାର କଥା ହେଇଛି ବନ୍ଧୁ। ଉଁ ପାଞ୍ଚରୁ ଛଅ ବର୍ଷ ଅ ଭିତରେ ଯେଉଁ ବ୍ୟକ୍ତି ଉଁ ମୃତ୍ୟୁବରଣ କରୁଛନ୍ତି ସେଇ ଘରେ ପୋଢା ହେଉଥିଲେ ନା ନା ଅଲଗା ଜାଗାରେ କେଉଁଠାରେ ତାଙ୍କଉ ଶବ ସତ୍କାର ହେଉଥିଲା।
ଦେଖନ୍ତୁ ମୁଁ ଆପଣଙ୍କୁ କହିଲି ଯେ ଆମର ସେଠି ଏକ ଜଙ୍ଗଲ ଥିଲା। ପୂର୍ବରୁ ଯେତେବେଳେ ସେ ଘରଟି ହୋଇ ପ୍ରସ୍ତୁତ ହୋଇନଥିଲା! ସେଥିରେ ସେଇ ଜଙ୍ଗଲ ଭୂମିରେ ଶବ ସଂସ୍କାର ହୁଏ। କିନ୍ତୁ ସେଇ ଘର ହେବା ପରେ ପାଞ୍ଚ ବର୍ଷ ପ ପୂର୍ବ ତଳେ ଯ ଯ ବେଠୁ ସେ ଘର ହେଇଛି! ଘର ହବା ପରେ ସମ ସବୁ ଲୋକ ଶବ ସଂସ୍କାର କରୁଛନ୍ତି ।ସେଇ ଘର ମଧ୍ୟରେ ଥିବା ଜାଗାରେ ନିଜ ଶବ ସଂସ୍କାର କରୁଛନ୍ତି।
ଆଛା ବନ୍ଧୁ ଶବ ସତ୍କାର କରିବା ସମୟରେ ଆପଣଙ୍କ ଜଙ୍ଗଲ ପାଖରେ ବା ଶ୍ମଶାନ ଘର ପାଖରେ କୌଣସି ଏକ ହ ପୋଖରୀ କିମ୍ବା ଯେପର କିି ଉ ଆପଣ ତ ଜାଣିଥିବେ ଉ ଓଡ଼ିଆ ଓଡ଼ିଆ ଓଡିଶାରେ ଜନ୍ମ ହେଇଛନ୍ତି ମାନେ ଆପଣ ଓଡିଆ। ଯେପରିକି ଶବ ସତ୍କାର ସମୟରେ ଶବଟିକୁ ପୋଡ଼ି ସାରିବା ପରେ। ଉଁ ସେଠାରେ ଉଁ ଗାଧୋଇବା ଏବଂ ସବ ସତ୍କାର କରିବା ପାଇଁ ଯ ସବୁ କାର୍ଯ୍ୟ କରିବା କଥା। ସେଠାରେ ଉପସ୍ଥିତ ଅଛି ନା ଅନୁପସ୍ଥିତ ଅଛି।
ଦେଖନ୍ତୁ ଆମର ଆମ ଗ୍ରାମରେ ପ୍ରାୟ ତିନୋଟି ବ ବଡ ଗଡିଆ ଅଛି। କିନ୍ତୁ ତା ଜଳ ଉପଯୋଗୀ ନୁହେଁ। ଯାହା ଫଳରେ ସେଠି ତାକୁ ପ୍ରାୟ ତ ପ୍ରାୟତ ନୁହେଁ କୌଣସି ଲୋକ ବ୍ୟବହାର କରୁନାହାନ୍ତି। ସେମାନେ ପ୍ରାୟତଃ ଏବେ ପାଣି ଜଳ ଭଣ୍ଡାର ରୁ ଯାଇ ଗାଧା ଗାଧି କରୁଛନ୍ତି। କିମ୍ବା ଆମ ଆମ ପାଖରେ ଗ୍ରାମକୁ ଲାଗି ଏକ ଗ୍ରାମ ଅଛି। ଅଛି ଯାହା ମଧ୍ୟ ଦେଇ ଏକ ନଈ ପ୍ରଭାବିତ ହେଉଛି। ପ୍ରସାରିତ ହଉଛି ସେତେରେ ମଧ୍ୟରେ ଲୋକ ମଧ୍ୟ ଗାଧେଇବାକୁ ଗାଧେଇବାକୁ ଯାଉଛନ୍ତି।
ଆଛା ବନ୍ଧୁ ଆପଣଙ୍କ କହିବା ଅନୁସାରେ ଆପଣ ଉ କୋଉଠାରେ ଗାଧାନ୍ତି ଗ୍ରାମ ପାଖରେ ଗ୍ରାମରେ ଥିବା ନଈ। ଏ ନା ଜଳ ଭଣ୍ଡାରରୁ ଜଳ ଆଣି ଆପଣ ଗାଧାନ୍ତି।
ଦେଖନ୍ତୁ ଆମେ ଯେତେବେଳେ ବି ଶବ ସଂସ୍କାର କରୁ, ପ୍ରାୟତଃ ଆମେ ସବୁ ଲୋକ ଆମେ ନଈକି ଯିବାକୁ ପସନ୍ଦ କରୁ। କାହିଁକି ନା ସେଠାରେ ସ୍ଵଚ୍ଛ ପାଣି ମଧ୍ୟ ଥାଏ। ଗଡିଆ ଅପେକ୍ଷାରେ ସ୍ଵଚ୍ଛ ପାଣି ଥାଏ ।
ହ ଆଛା ବନ୍ଧୁ ବର୍ତ୍ତମାନ ମୁଁ ନିଦୟାରୁ ଉଠିଲି। ତ ମୁଁ ଆପଣଙ୍କୁ କି ସେ ହଁ ପରେ କଥା ହଉଛି କାରଣ ମୁଁ ବର୍ତ୍ତମାନ ଦାନ୍ତ ଘଟ କୁ ଅଗ୍ରସର ହେଉଛି।
ଆଜ୍ଞା ହନ୍ତୁ।
ରହୁଛୁ।
ଧନ୍ୟବାଦ।